ହାଲୋ। ହଁ। ହାଲୋ। ଆଉ। ତମେ ଏଇନା କଣ କରୁଛ?
ମୁଁ?
ନା ପଇସା କାଟିଲୁ ଜାଣି କନୁ। ଏଇ ଯୋଉ ଆରେ, ଏଇ ଯୋଉ ତତେ। କଣ ଖାଇବା ପାଇଁ ଭଲ ଲାଗେ ଏଇନା?
ମତେ। ମ ମତେ ଖାଇବା ପାଇଁ ଭଲ ଲାଗେ ଯଦି। ମତେ ଦହିବରା ଖାଇବ, ମାନେ ଅଧିକା ମତେ ଦହିବରା ହିଁ। ଖାଇବା ମଧ୍ୟ ଭଲ ଲାଗେ ମତେ।
ଓ ହୋ।
ତମକୁ କଣ ଖାଇବା ପାଇଁ, ଅଧିକା ଭଲ ଲାଗେ?
ମତେ ବି ଦହିବରା ଆଉ।
ତମକୁ ଦହିବରା ଖାଇବାକୁ କଣ ପାଇଁ?
ମାନେ ଏ ଯୋଉ, ଦହିବରା ଖାଇଲେ ଭଲ ଲାଗେ ଆଉ।
ଆଁ?
ଆରେ ଏଇ ଯୋଉ। ଆଜି ଜାଣିଛ ନାହିଁ। ଆଜି ଏ ଯୋଉ, ସରି ଆଜି ଜାଣିଛ ନାହିଁ।
ହଁ।
ଆଜି ଯୋଉ, ଯାଇଥିଲି କଲେଜ, ହେଲା। କଲେଜ ଯାଇଥିଲି। ତାପଛରେ ସେ ଯୋଉ କଲେଜ ରେ ଆଇଲା ବେଳେ, ଗୋଟେ ରହ। କଲେଜରୁ ଆଇଲା ଗୋଟେ। ଯୋଉ ଏଇ ବାଇପାସରେ। ପାଖରେ ଯୋଉ ବାଇପାସ୍ ପାଖରେ। ଗୋଟେ ଦହିବରା ଅଛି ଆଉ। ସେଇଠି ଗୋଠୁ ଦହିବରା ଖାଇଲି। ହେଲେ। ମାନେ ତାର, ଆଉଦମ ଟା ଭଲ ଥିଲା। ଘୁଗୁନ ଟା, ଏଇ ଯୋଉ ଘୁଗୁନ ଟା ଭଲ ନଥିଲା। ଆଉ ଦହି ପାଣି ଟା ପୁରା, ମାନେ ବହଳିଆରେ। ଆମେ ଯେମିତି ଥରେ କରିନଥିଲେ। ଦହି
ହଁ ହଁ, ହଁ। ସରଦାମ କରିଥିଲେ, ଭୋଜିରେ ତ। ଆରେ ତୁ ଯୋଉ ଗାଡି ଗାଡିଆ ଆବା ଆବାସ ଆଛି। ଶୁଣିଛୁ, ତତେ ଯଦି ଡାକିଥିଲାମ, ବାହାଘରକୁ।
ହଁ ହଁ।
ତାପରେ, ସେ ତ ଏବେ ଘରକୁ ଆଇଛି। ତା ସ୍ତ୍ରୀ କୁ ଧରିକିନା।
ହଁ। ଘରେ କଥା ହଉଥିଲେ।
ତତେ କଣ କହିଲା କି?
ପିଇ ଯିବା ପାଇଁ ନାଇଁ। କଣ କହୁଥିଲା ବୋଉ?
ଅ।
ଆଉ।
ତାପରେ। ତୁ ତା ଗଲୁଣି ଦେଖି, ଆଇଥାନ୍ତୁ ତା ସ୍ତ୍ରୀକୁ ଟିକେ।
କିଆଁ, ମୁଁ ଦେଖିନି କି।
ଆରେ ଏଇଠି କରୋଡି। ଏତେ ତୁ ସିନା। ଦେଖେ ତର ଯଉଦିନ ସେ ଧରିକି ଯଉଦିନ ଆଇଲା। ହେ ଏ ଦେଖଛି ତ ଆଉ।
ଦୁ ଦିନ ଧରିକି ଆଇଲା।
ହଁ।
ଟେଦିନ ଦେଖିନି।
ଆଉ କୋଉଦିନ ଦେଖିବି ତାହେଲେ?
ମୁଁ ଦେଖିଛି ତାକୁ ମାନେ ଏ ଯୋଉ ଅଲଗା ଟାଇମ ରେ ଦେଖିଛି। ଯେଉଁ ହେଦିନ ଆଇଥିଲା ଯୋଉ ବଇଥିଲା କେ କେଲାନ ହୁଡ଼ାରେ। ଆଉ ଦଶହରାରେ।
ହୁଁ।
ଦେଖିଛି କେଇଠି ଆଉ।
ଫଳମୂଳ ଖାଇବାକୁ ଭଲଲାଗେ କହିଲୁ ଅଧିକା ମାନେ ତମକୁ କୋଉ ଫଳଟା ଅଧିକା ତମକୁ ଫେବରାଇ୍ଟ କହିଲ ଟିକେଦେଖିବା?
ମୋତେ ସବୁଠୁ ଅଧିକ ଫେବ୍ରାଇଟ
ୟେସ୍। ।
ଜାମୁ।
ତ ଜାମୁ ଟା ମାନେ ଏଟା କଳି ଟାତ।
। ନା ସେଉଅଙ୍କର କଥା କହୁଛ?
କଣ ଶୁଭାଜାଉନି ଯା କିଛି କହୁଛୁ।
କହିଲି ସେଉ ଅଙ୍ଗୁରା କଥା କହୁଛ କି?
ହଁ ମୁଁ ସେଇଅଙ୍ଗର କଥା କହୁଛି ମାନେ ସବୁ କହୁଛି ସବୁ ଫଳମୂଳ ଅଧିକା କୋଉଟା ଅଧିକା ଭଲ ଲାଗେ ତମକୁ ଦେଖିଆ?
ଏମିତିରେ ତ ଜାମୁ ଟା ଭଲ ଲାଗେ।
ଜାମୁ ଟା ପୁରା ଟପ ରେ।
ମାନେ ଦେହ ପାଇଁ ବି ସୁସ୍ଥ ଇଆଡେ ପାଟି ପାଇଁ ବି ସୁସ୍ଥ। କୁଆନ ଭଲ ଲାଗେ।
ହଁ ତାର ମାନେ ତାର ଯେତେ ସବୁ ମାନେ ତାର ଭିଟାମିିନ ତାର ଯୋଉ ମଞ୍ଜି ଟୁ ଧରିକିନା ତାର ଚୁପା ପର୍ଯ୍ୟନ୍ତ ପୁରା ସବୁ ଭି ଟାମନ୍ ଗଲାଳ।
ଆଉ କୁସୁମ ଟା କୁସୁମ ଟା ଖାଇଲେ କଣ କହିଲ? ମାନେ ଏଟା ପାଟି ପାଇଁ ଭଲ ଲାଗେ ତୁ ଦେହକୁ ସେ ଡାମେଜ୍ ଏଯୋଉ ଖରାପ। କରିଦିଏ ଗ୍ୟାସ ଟିକ ଦେହ ଗ୍ୟା ପେଟ ଗ୍ୟାସ ହେଇଯିବା। ଝା ଝାଡା ବସି ପାରିବନି।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
। ସେଟା।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
ଥି ଆଉ।
ଭଳ ମାନେ ତମେ କଣ ଭାଇ ତମ କୁସୁମ ଭଲ ଲାଗେନି? ।
ମଳକଣ୍ଠ ଥରେ ଥରେ ହେଇଯାଏ ଆଉ। ଆରେ ଯୋଉ ତୁମ ତ ତାଳ ଭଲ ଲାଗେ ନାଇ? । ତାଳ। ।
। । ତାଳ ଭଲ ଲାଗେ ତାଳ।
ତାଳ ଭଲ ଲାଗେ ନାହିଁ।
ହଁ ଲାଗେ।
ଏତେ କ ପାଇଁ ହସୁଛ?
ହସିବାକୁ ପ ତମେ ଯଉ କଥା ହସିବ ହସ ଲାଗିବନି।
ଆଉ ଚାଉଳ କେମିତି ପାର ପାର ଏମାନେ
ତାଳ ଆମେ ଥରେ ମାନେ ତାଳ ପାରିଆଖିଲୁ ଯେ ମାନେ ଯେତେ ସବୁ ମାନେ ମୁକୁଡା ଫାଙ୍ଗୁଡା ଯେତେ ଏତେ ଧରିକି ଯାହା ଗଲୁ ପାରି ପାଇଲୁନି। ଶେଷରେ ଗଛରେ ଚଢିବାକୁ ପଡିଲା ମାନେ ହେଇ ଯୋଉ ଗଛଟା ଆଖୁଟା ପାଇଲାନି ସେଇଟା ବଡ ଗଛଟା ନା ଏଇଟା ଆମେ ପାରିଲୁନି। ତାପରେ ଆଉ ଗୋଟେ ଆଉ ଗୋଟେ ଛୋଟଛକୁ ଗଲୁ ଡାଇରେକ୍ଟ ମୁଁ ଛୋ ଗଛଟ ଚଢିଲି କଟୁରୀଟା ଧରିକିନାଠୁ ହାଣିଲୁ ଖାଇଲୁ କିନ୍ତୁ ଏୋଟେ ଅଳ୍ପ ହେଇଥିଲା ମାତ୍ର ତାଳ ଅଳ୍ ବେଶୀ ହେଇନଥିଲା।
ହୁଁ ହୁଁ ଯେ ଛୋଟ ଗଛ ଟା ନା ସେଥିପାଇଁ ହେଇନଥିବ ଆଉ।
ହଁ କିନ୍ତୁ ତାଳ ଟା ବହୁତ ବଡ ବଡ ଦେଖା ଯାଉଥିଲାନ୍ତୁ ଯେତେବେଳେ ଆମେ ହାଣିଲୁ ଗଛ ଟାକୁ ତା ମାନେ ଯୋଉ ତାଳ ଯେତେବେଳେ ହାଣିଲୁ ତାପରେ ଦେଖିଲୁ କିଛି ନାହିଁ ଏଠି।
ହୁଁ ହୁଁ ହ ଆଉ ପଇଡ ତମକୁ କେମିତି ଭଲ ଲାଗେ ପଇଡ।
ହଁ ପଉଡା ବି ମୋତେ ଭଲ ଲାଗେ ଯଉ ଦେଖିନ ଏମ ମାନେ ଦେଖିନ ଯୋଉ ସୋସିଆଲ ମିଡିଆରେ ଦେଖିନ ପଇଡ ମାନେ ବଢିଆ ଭାବରେ କାଟୁଥିବେ। ମତେ ସେମିତି ମାନେ କାଟିଲେ ମତେ ଅଧିକା ମତ ଲାଗେ ସ୍ଵାଦିଷ୍ଟ ଟା ତାର ବଢିଯାଏ ବୋଧେ।
ହଁ ଆଉ ତମେ ତମ ଗାଁ ପୋଖରୀରେ ମାନେ ଯୋଉ କଦଳୀ ବାହାଙ୍ଗ କୁ ବସ୍ ବସି ର ଯଉ କଦଳୀ ବାହାଙ୍ଗକୁ ରଣୀ ଯୋଉ କଣା କରି ଭର୍ତ୍ତି କରି ଏ ଯେଉ ବୁଟ ଟାଇପ ର ପହର ନାହିଁ।
ଆମର ଏଠି ମାନେ କ ଇଏ ନାହିଁ ଯୋଉ ପୋଖରୀ ନାହିଁ କିନ୍ତୁ ପହଁରିଛୁ ହେଲେ ମାନେ ପୋଖରୀରେ ପହଁରରୁନୁ କେଲାନ ରେ ପହଁରିଛୁ।
ଓହୋ ଯୋଉ କଦଳୀ ବାଙ୍କ ଉପରେ।
ହଁ ଛୋଟ କାଳେ ମୁଁ। ଗ ଆଇଲା କା ର କିଏ କଇଲା ନୂଆ ଆଇଡି ଟା କେତେ କେତେଟଙ୍କା ପନ୍ଦର ଟା ଚଉଦଶହ ଟଙ୍କା ମୁଁ ତ
ହଁ
ଦେଖ ମାନେ ଗୋଟେ ପିଲାର ସେ ପନ୍ଦର ଟା ମାତ୍ର କଥା ହେଇଛି ତାର ଚଉଦଶହ ଟଙ୍କା ଖାଲି ହେଇଛି ସେଇ ହିସାବ କଲେ ନା ତାହେଲେ ଆମେ ଯଦି ଭଲସେ କଥା ହବ ତାହେଲେ କିଏ ଆସିବନି ତାହେଲେ।
ହଁ ଆସିବ।
ତାହେଲେ ସିନା ଆଇବ ନହେଲେ ଧା ଆଇବ କିଛି ଆଇିବନି
ହଁ ଶନି ତାହେଲେ ଏଇ ଯୋଉ ଆଉ ତମକୁ କୋଉ ଫୁଲ ଭଲ ଲାଗେ କାହିଁକି ଫୁଲ ଟା ବହୁତ ସୁନ୍ଦର। ପ
ମତେ ଗେଣ୍ଡୁ ଫୁଲଲା ମତେ ଗଣ୍ଡୁ ଫୁଲ ଭଲ ଲାଗେ ପା
ଗେଣ୍ଡୁ ଫୁଲ ଆବେ ଏଠି କିଏ ହଗି ଦେଇଚି ର ଆଉ ଆଉ କଣ
ମତେ ଗେଣ୍ଡୁ ଫୁଲ ଗେଣ୍ଡୁ ଫୁଲ ଟଗର ଫୁଲ ଟଗର ଫୁଲ ଗେଣ୍ଡୁ ଫୁଲ ଏଟା କଣ କ ଭଲ ଫୁଲ ସବୁ
ହଁ ଆଉ ଆଉ ତୁମେ କ ହନାଉ ଦ କ
ହଁ ହ୍ୟାଲୋ
ହ ହାତ
ତୋ ଆରେ ହସି ଘାଟା ହେଇଯିବ ଭାଇ ଏବେ ଘାଟା ହେଇଯିବ ହ୍ୟାଲୋ
ଆଉ ଆଉ କାକଡ ଆଉ କଣ ପର୍ବପର୍ବାଣ କର ଆ
ପର୍ବପର୍ବାଣୀ କରୁ ଦଶହରା କରୁ ତାପରେ ଏଠି ଖୁଦରକୁଣ ଝୋପହାର କରନ୍ତି ଆମେ ଥଥରରେ ପୂଜା କରୁ ଆଉ ତମ ଆଡେ ଖୁଦରକୁଣୀ କରନ୍ତିନି କି
ହଁ କରନ୍ତି ଖୁଦୁରକକୁଣି ଝିଅପିଲା କରନ୍ତି ଆଉ ଆମେ ଯାଇଏ ନାଚି ଦଉ ମଝିରେ ଆଉ ତ
ତମେ କାନ୍ଦୁଛ କଣ ଭାଇ
ନାହିଁ ତ
ଆଉ ତମ କଣ ମାନେ ଯୋଉ ତମ ତମ ବୁଲିବାକୁ ଭଲ ହେଇ ଆ ବୁଲିବାକୁ ଭଲ ଲାଗେନି ଭଲ ହେଗେନି
ହଁ ଭଲ ଆ ଯୁଆଡେ ଯାଉଛି ଯଆଡେ ହଗି ଦେଇଛନ୍ତି
ଆ ଯୋଉ ଆଉ ତମକୁ ଆଉ କେତେ ମ ହେଲା ଆଉ ତମକୁ କୋଉ କଲର ଡ୍ରେସ ସବୁଠୁ ଭଲ ଲାଗେ
ମତେ ସବୁ ମାନେ କଳା ଆଡକୁ ଆଉ ଧଳା ଆଡ କଲର
ଓ ହୋ ତମେ ତାର କଳା ଆଉ ଧଳା କଲର ଡ୍ରେସ ପିଧିକି ସବୁବେଡ ଯାଅ ହଉ ନା ମତେ ଏମତି ଏମତି ନାହିଁ ମତେ ଧଳା
ତଥାପି କୋଉଟା ଆଉ କେତେ ମିନିଟ ହେଲା ଦେଖିଲ ଟିକେ କେତେ ମିନିଟ ଦେଖିଲ ଟିକେ
ଅ ଆଉ ତିନି ସେକେଣ୍ଡ ଦି ସେକେଣ୍ଡ ଆଉ ଅଳ୍ପଷ୍ଟ ରହିଲା ସରିବା ପାଇଁ ଆଆ ଓ ହଁ ସୋଇଲାା ଶୋଇଲାା କାଟିଦଉ